ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଥିଲେ?
ଏଇ ବାରିଆଡେ ଟିକେ କୂଅକୁ ଦେଖିଆକୁ ଆସିଛି, ମୁଁ କହିଲି ଦେଖିଆ କୂଅରେ କେତେ ପାଣି ହେଲାଣି ଯେ ପୁରା ହା ତ ବଢ଼େଇଲେ ବି ପାଣି ପାଉଚୁ।
ହଁ ଆଜି ଯୋଉ ବର୍ଷା ହେଇଛି, ସବୁ କୂଅ ବି ଆମ କୂଅରେ ବି ବହୁତ୍ ପାଣି ହେଇଯାଇଛି।
ପୁରା ଫୁଲ୍ ହେଇଗଲାଣି ଆଉ।
ହୁଁ, ଖାଇସାରିଲେଣି?
ହଁ ଖାଇସାରିଲିଣି।
ଉଁ ହୁଁ ବାରିଆଡେ ଦିଇ ମୁଁ ବି-ଇ-ରେ ଘରେ ବସିଛି।
ହୁଁ ହୁଁ।
ଭଲ ପାଗ ଦେଇଛି ଏଇନେ ବୁଲାବୁଲି କରିବା ପାଇଁ।
ଆପଣ କୋଉଥିରେ ପଢୁସୁନି।
ମୁଁ ପ୍ଲସ୍ ଥ୍ରୀ ମୋର ସେଖେଣ୍ଡ ଇଅର୍ ହେଲା, ଏବେ ପାଠ ପଢା ଚାଲଚି।
ଆଚ୍ଛା।
ହୁଁ
କୋଉଠି କଲେଜ୍ କୋଉଠି?
ଏଇ ଆମ ଗାଁ କଲେଜ୍ କୁନ୍ଦା।
ଆଚ୍ଛା।
ଆମର ପଢା ସଲ୍ଲାଣି।
ଆଚ୍ଛା ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଉଁ-ମ୍ ମୋର ଗୋଟେ, ପୁଅ ଗୋଟେ ଝିଅ, ଶାଶୁ ଶଶୁର ସ୍ୱାମୀ, ଯାଆ, ଦେଢୁଶୁର ଏମତି ସମସ୍ତେ ଆମେ ମିଶିକିନା ରହୁଚୁ ଆଉ।
ଆଚ୍ଛା ଆଉ ଆଜି କଣ ରୋଷେଇ କରିଥିଲେ?
ଘରେ-ଏ-ଏ ଭାତ, ଡାଲମା ଆଉ ମାଛ ଅ ଛଣା ମାଛ ହେଇଥିଲା। ତର୍କାରୀ-ଇଁ-ଇଁ-ରାତିିକି କରାହବ। ଛଣା ମାଛ -ବୁଂ-ବୁଂ-କରିଦେଇଥିଲୁ ଆଉ। ଟିକେ ଟାଇମ୍ ହେଲାନି, ମାଙ୍କ ପଛରେ ରହିକିନା ଟିକେ ଟାଇମ ହେଲାନି କରିଆକୁ ତ। ଆ ସେମ୍ତି ଭାତ, ଡାଲ୍ମା, ଉଁ ମାଛ ଛଣା କରିଦେଇଥିଲୁ ଆଉ।
ଓ ହଁ।
ଆଉ ଟିକେ ଏଇ ଯୋଉ ପୋଟଳ କଷା ଟିକେ କରିଦେଇଥିଲି। ତ ଆଉ ଟାଇମ୍ ହେଲାନେଇଁ, ମୁଁ ରାତିକି କଇଲି ଥାଉ ମା ଛ ତରକାରି ଟା ରାତିରେ କରିଆ ଆଉ, ଖାଲି ଛାଣିକି ସେମିତି ଖାଇ ଦେଦେଇଥିଲୁ। ଆଉ ଆପଣଙ୍କ ଆଡେ କଣ ଉମ୍ ଅ କଁ ସବୁ ମାନେ ପ୍ରସିଦ୍ଧ ସବୁ?
କଅଣ କହିଲେ?
ମୁଁ କଇଲି ଆପଣଙ୍କ ଆଡେ କଣ ପ୍ରସିଦ୍ଧ ସବୁ?
ମୋ ଆଡେ କଣ, ଆମ ଗାଁ ରେ ତ ସବୁ ପ୍ରକାର ପର୍ବପର୍ବାଣି ଏବେ ବଢସ୍ ସେ ପାଳୁଛନ୍ତି ଯେ ଆଉ ଗାଁ ରେ କଣ ବର୍ଷୁଧା ମୁନ୍ନୀ ସବୁ ଆମ୍ର ପର୍ବରେ ବୋହୁତ୍ ବଢିଆ ସେ ପଳାନ୍ତିତ, ଆମ ଗାଁ ରେ ସେଇଟା ବୋହୁତ୍ ଭଲ୍ ଲାଗେ।
ଆଛା ସାଙ୍ଗସାଥିରେ କେବେ ବୁଲାବୁଲି କରିଆକୁୁ କୁଆଡେ ଯାଇଚନ୍ତି ନା ନାଇଁ?
ହଁ ସାଙ୍ଗସାଥିରେ କଲେଜ୍ ସ୍କୁଲ୍ ଟାଇମ୍ ରେ ବୁଲାବୁଲି କରିଯାଉ, ମାନେ ସା କଲେଜ୍ ତରଫରୁ ଯେନ୍ତି ପିକନିକ୍ ହଉ। ସେମ୍ତି ଯାଇଛୁ।
ଆଉ ଘର ଘରେ କେବେ ମିଶିକି ସାଙ୍ଗସଥିରେ ଯାଇନାହାନ୍ତି?
ନାଇଁ ନାଇଁ ଘରେ ଯାଇନୁ। ଘରେ ଯାଇନୁ ମୁଁ ସାଙ୍ଗ ସାତି ମୁଁ-ମୁଁ ସେଇ କଲେଜରେ ଆଉ ସ୍ ସ୍କୁଲ ଟାଇମ୍ ରେ ଯାହା ବୁଲିବା ପାଇଁ ଯାଇଥିଲୁ ଆମ ଗାଁ ବା ଆମ ଏଇ ଗାଁ ପାଖାପାଖି ଅଛି ଗୋଟେ ଯା ପ୍ଲେସ୍ ଟେ ଅଶୋକ ଝରି ଜାଣିଥିବେ? ବଢିଆ ଜାଗା ବଢିଆ ଜାଗା ଆମେ ସେଇଠିକି ଯାଇଥିଲୁ ସବୁ ସାଙ୍ଗମାନେ। ମାନେ କଲେଜରେ ଆମ କୋଚିଂ ଆମେ ଟୁଇସନ୍ ହଉଥିଲୁ କଣ କହିଲେ?
କହିଲି ସାଙ୍ଗମାନେ ସବୁ ମିଶିକି ଭୋଜି ଭାତ କରୁଥେବେ।
ହଁ ଭୋଜିଭାତ ବହୁତ ତ କରିଚୁ ମାନେ ଯେମିତି ବ୍ୟାଚ୍ ଫିଷ୍ଟ୍ କରନ୍ତି ତ ସବୁ ବର୍ଷ ଜାଣିଥିବେ? ସେମିତି ଆମରବି ହୁଏ ଏଇ ଦିବର୍ଷ ହେଲା ଟିକେ ସାଙ୍ଗମାନେ ସବୁ ଏପଟ ସେପଟ ହେଇ ଯାଇଚନ୍ତି ତ ଦିବର୍ଷ ହେଲା କରିପାରୁନି ନହେଲେ ତା ପୂର୍ବରୁ ସ୍କୁଲ୍ ଟା ଉଁ ପ୍ଲସଟୁ ଯାତେ ଠିକ୍ ଥିଲା ଏଇ ପ୍ଲସ ଥ୍ରୀ ଥ୍ରୀୁ ଠୁ ତ ସବୁ ଅଲଗା ହେଇଯାଇଚୁ ଆଉ ଭୋଜିିଭା ତ ଏତେ କରୁନୁ ମିଶି ପାରୁନୁ ସାଙ୍ଗମାନେ, ମୋବାଇଲ ଥାଇକି ବି ମୋବାଇଲରେ
ହଁ କଁ କହିଲେ ଆମର କଣ କହିଲେ ଆମ ସାଙ୍ଗମାନେ ଯେତକ ସବୁ ଅଛନ୍ତି ଆମ କ୍ଲାସ ରେ ମାନେ ମୁଁ ଦେଖୁଚି କି ଆମ ଉପର ବ୍ୟାଚ୍ କଣ ତଳ ବ୍ୟାଚ୍ କଣ ପ୍ରତିିବର୍ଷ ସବୁବର୍ଷ ସେମାନେ ନୂଆବର୍ଷ କୁ ହଉ ମାନେ ବ୍ୟାଚ୍ ଫିଷ୍ଟ୍ କରୁଚନ୍ତି କିନ୍ତୁ ଆମ ସାଙ୍ଗ ମାନ ଙ୍କର ହବନି ଆମର ମାନେ ଏତେ ଆମେ ବଡବଡ ହେଲୁଣି ବି ଆମ ର ମାନେ ଆଜି ପର୍ଯ୍ୟନ୍ତ ପିଲାଳିଆମି ଯାଇନି କେହି ମାନେ କାହା ସହିତ ପଡୁନାହାନ୍ତି। ସିଏ କହିବ ସିଏ କଲେ ମୁଁ କରିବିନି ସିଏ କହିବ ସିଏ କଲେ ମୁଁ କରିବିନି। ମାନେ ଏମିତି ଛୁଆଙ୍କ ଭଳିଆ ହଉଚନ୍ତି ଏବେ ପର୍ଯ୍ୟନ୍ତ ଆମର ପାଞ୍ଚ ବର୍ଷ ହେଲାଣି ବ୍ୟାଚ୍ ଫିଷ୍ଟ୍ ହେଇପାରୁନି। କି କିଛି ନହିଁ ତାପରେ ସମସ୍ତେ ନିଜନିଜ ଧନ୍ଦାରେ ସବୁ ଅଛନ୍ତି ଆଉ ସେମତି ଖାଲି କଣ ବାଟରେ ଅଛନ୍ତି, ଆଉ ଏମିତି ଭୋଜି ଆଉ କରିପାରୁନୁ କି କାହାସହିତ ବି ଦେଖ୍ ଖା ସାକ୍ଷାତ ହେଇପାରୁନି ଖା କେବଳ ଆମ ଗାଁରେ ଯେତିକି ପିଲା ସେତିକି ସବୁ ମିଶିକିନା ଯାହା ଯେତେବେଳେ ପୂଜା ପର୍ବାଣୀ ହଉଚି କି ଏ ନହେଲେ କାହାର ବାହାଘର କି ମ କଣ ଥିବ ପ୍ରୋଗ୍ରାମ୍ ଯଦି ଆମେ ସେଇ ଟିକେ ଦେଖା ସାକ୍ଷାତ ହଉଚୁ ନହେଲେ ଆଉ ହେଇପାରୁନି। ଟୋଟାଲ୍ ଆମର ଭୋଜି ନା ହିଁ କେହି ଧରୁନାହାନ୍ତି କି କେହି କାହା ସହିତ ବି ପଡୁବି ନାହାନ୍ତି। ତାଙ୍କୁ ଏତେ କିଏ ବୁଝେଇବ।
ଗୋଟେ ଗୋଟେ ବ୍ୟାଚ୍ ଥାଏ ଯୋଉମାନେ କରିପାରୁ ନଥିବେ। ଆଉ ଆମର ଏଇ ଦି ବର୍ ଷ ହେଲା ଯେମିତି ଆମେ ମିଶି ପାରୁନୁ କି ସାଙ୍ଗସାଥି ବି ମିଶିକି ଭୋଜିଭାତ କରିପାରୁନୁ ସେମିତି ଆଉ।
ସାଙ୍ଗମାନେତ ଏବେ ସବୁ ମିଶିକିନା ଆମ ଗାଁରୁ ଯାଇଥିଲେ ସବୁ ପୁରୀ ଯାଇଥିଲେ ବୁଲିକିନା ଆସିଲେ। ଏଁ ମ୍ ଯାଇଥିଲେ ଗାଡି କିନା ପୁରୀ କୋଣାର୍କ ସେପଟେ ଚନ୍ଦ୍ରଭାଗା ସବୁ ଏନ୍ତି ଯାଇକିନା ବୁଲି ବୁଲାବୁଲି କରିକିନା ଆସିଥିଲେ ମତେ ଡାକୁଥିଲେ କହିଲେ ଆସେ ଯିବୁ ହେଲେ ମୁଁ ତ ମୋ ଶାଶୁ ଘରେ ଥିଲି ଆଉ। ଯାଇପାରିଲେନି?
ହୁଁ ତାପରେ ବି ତେମେ ଯେତେବେଳେ ଝିଅ ଥିବ ଯେତିକି ସ୍ଵାଧୀନ ରେ ଥିବ ବାହାଘର ପରେ ଆଉ ସେତେ ବି ହେଇପାରିବାନି।
ଏଇ ତ ସାଙ୍ଗ ମାନଙ୍କର ଏବେ ମାନେ ମୋର ବାହାଘର ବହୁତ ଟିକେ ଜଲ୍ଦି ହେଇଗଲା। ଆଉ କାହା ବାହାଘର ହେଇନଥିଲା ମୋର ଫାଷ୍ଟ୍ ମାନେ ହେଇଗଲା। ଆଉ କୋରୋନା ଟାଇମ୍ ରେ ପୁଣି ବହୁତ ବାହାଘର ସେତେବେଳେ ତ ପୁରା ଲକ୍ ଡାଉନ୍ ହିଁ ଚାଲିଥିଲା।
ହଁ।
ମାନେ ଏତେ ମାନେ ଏ ପୋଲିସ୍ ଯୋଗୁ ଯାଇକି ପରମିସନ୍ ଆଣି ସେ ହୁଁ ମାନେ ପଚାଶ ଜଣ ଭିତରେ ପୁଣି ବାହାଘର ହବ ଅଧିକ ଲୋ କ ହବନି ଏ ଏବେ ବା ହେଇଥିଲା ଆମର ଅଳ୍ପ ଲୋକରେ ବି ମାନେ ବାହାଘର ଟା ହେଇଥିଲା ବହୁତ କଟକଣାରେ। ଆଉ ଏତେ ମାନେ ସାଙ୍ଗସାଥି ବି ଆସି ପାରିଲେନି କୋରୋନା ଟାଇମ୍ ରେ ବି ଡ ରିକି ବି କେହି ଆସିଲେନି ସେତେବେଳକୁ ବି କୋରୋନା ଥିଲା ନା ଏଁ ଡରିକି ଆଉ କେହି ଆସିଲେନି କହିଲେ ହଁ ଆମର ଯଦି କୋରୋନା ହେଇଯିବ ସେ ବାହାଘର ଭୋଜି ଭାତରୁ କଣ ପାଇବେ ତ ଡରିକି କେହି ଆ ସିଲେନି ଅଳ୍ପ ସାଙ୍ଗ ଆସିଥିଲେ। କେବଳ ଗାଁ ପିଲା ଆଉ ବାହାରୁ କେହି ଏତେ ଆସି ନଥିଲେ ଆଉ ଏବେ ସବୁ ହଁ।
ଦିଦି ବି ଜଣେ ସେମିତି କୋରୋନା ଟାଇମ୍ ରେ ବାହା ହେଇଥିଲେ ମାନେ ଏଇଠି ଲକ୍ ଡାଉନ୍ ରେ ତମେ ବାହା ହେଇଥିଲେ ସେ ସଟ୍ ଡାଉନ୍ ରେ ବାହା‌ ହେଇଥିଲେ। ହେଲେ ଲାଭ କିଛି ବି ନାହିଁ।
ହଁ ମତେ ବି ତ ଆଉ ସଟ୍ ଡାଉନ୍ ହିଁ ହେଇଯାଇଥିଲା ପରମିସନ୍ ଆଣିକିନା ହିଁ ଆମେ ମାନେ ଭୋଜି କରି ଥିଲୁ ଅଁ ପଚାଶ ଜଣ ଭିତରେ ହିଁ ଲୋକ ଭିତରେ କରିଥିଲୁ। ଶାଶୁ ଘର ବି ଏତେ ମାନେ ଲୋକ ଆସି ନଥିଲେ ଅଳ୍ପ ଲୋକ ଆସିଥିଲେ। ଏମିତି ଆଉ ବାହାଘର ବହୁତ ମାନେ କମ୍ ଇଏରେ ହେଇଥିଲା ଏତେ ବି ଧୁମ୍ ଧାମ୍ ରେ ଆଉ ହେଇପାରିଲାନି ଆଉ।
ଆଚ୍ଛା।
ଏବେ ତ ସବୁ ସାଙ୍ଗମାନେ ମାନେ ତାଙ୍କର ବାହାଘର ହେଲା ବେଳକୁ ସବୁ ଫୋନ୍ କରୁଛନ୍ତି ଆଉ ତୁ କେବେ ଆସି ତୁ ତୁ କେବେ ଆସିବୁ ମୁଁ କହିଲି ଯାହାର ବାହାଘର ମତେ ମାସେ ଆଗରୁ କହିଦବ। ଆଉ ନହେଲେ ମୋ ଶାଶୁଘର କଥା ନା ଆଉ କଣ ତମେ ହଠାତ୍ କିନା କହିବ ମୁଁ ସାଙ୍ଗେ ସାଙ୍ଗେ ପଳେଇବି ନା କଣ। ଯାହାର ବାହାଘର ହବାର ଅଛି ତା ମାସେ ଆଗରୁ କହିଦବ ମୁଁ ସେଇ ଅନୁସାରେ ଘରେ କହି କି ନା ଯିବି ଆଉ କଣ ନିଜ ଘର ହେଇଛି ଯେ ହଁ କହିଦବ ମୁଁ ସାଙ୍ଗେ ସାଙ୍ଗେ ବାହାରିକିନା ପଳେଇବି। ଆଉ ଏମିତି ଏବେ ଗୋଟେ ସାଙ୍ଗର ବାହାଘର ଗଲା ଆସିଥିଲି ଗାଁ କୁ ଯାଇ ଆଗରୁ ଯେ ତାଙ୍କ ଭୋଜି କରିଥିଲେ ଜମାରୁ ମାନେ ତାଙ୍କ ଭୋଜି ଏତେ ମାନେ ଖାଇବା ଟା ଏତେ ଭଲ ଲାଗୁନଥିଲା। ମତେ ତ ଏତେ କିଛି ଖାସ୍ ଲାଗିଲାନି ଭଲ ଲାଗିଲାନି ଆଉ ତାଙ୍କୁ ଆଉ ଗୁପ୍ ଚୁପ୍ ଟା କରିଥିଲେ ସେଇ ଗୁପ୍ ଚୁପ୍ ଟା ଟିକେ ମତେ ମତେ ତ ଗୁପ୍ ଚୁପ୍ ଖାଇବାକୁ ଭଲ ଲାଗେ ଗୁପ୍ ଯୋଉଟା କିନ୍ତୁ ଭଲ ସ୍ଵାଦିଷ୍ଟ ହେଇଥିବ ମୁ ସେଇ ଆଠ ଦଶଟା ଖଣ୍ଡେ ଖାଲି ଯାହା ଗୁପ୍ ଚୁପ୍ ଆଉ ଟିକେ ପାସ୍ ଖାଇକିନା ଆସିଥିଲି ଆଉ ଯୋଉ ସବୁ ଆଇ ଟମ୍ କରିଥିଲେ ମତେ ବିଲକୁଲ୍ ବି ମାନେ ଭଲ ହିଁ ଲାଗିଲାନି।
ହୁଁ, ଭଲ ବନେଇ ନ ଥିଲେ ବୋଧେ ସେଥିପାଇଁ ଟେଷ୍ଟ ଲାଗିଲାନି ଆଉ।
ଆଉ ତମର ମଟନ୍ ମାଛ ଆଉ ସବୁଥିରେ କମ୍ପାୟର ବରଯାତ୍ରୀ ପାଇଁ ରଖି ଦେଇେଛନ୍ତି ଆଉ ଦେଲେନି କାହାକୁ।
ଗୁପଚୁପୁ ଯେହେତୁ ଝିଅ ମାନଙ୍କର ଫେବରେଟ୍ ଭଲ ନ ଲାଗିଲ ବି ତାଙ୍କୁ ଭଲ ଲାଗିବ ତ କହିଲି ଗୁପଚୁପ ବି
ମୁଁ ତ ଏବେ କହୁଥିଲି ମୋ ଭାଇଟାକୁ ମୁଁ କହିଲି କୁଆଡେ ଦିନଯାଙ୍କ ବୁଲୁଛୁ। ଆଉ ଯାଉନୁ ଟିକେ ଗୁପ୍ଚୁପ୍ ଆଣିବୁ ଖାଇବା କାହିଁ ସେ ଏପର୍ଯ୍ୟନ୍ତ ବି ସେ ଆସିନି ଘରକୁ କୁଆଡେ ଯାଇଛି କି ଜାଣେ।
ହୁଁ।
ଗୁପ୍ ଚୁପ୍ ଦିନ ରାତି ଦେଲେ ବି ଆମେ ଖାଉଥିବୁ ଝିଅ ମାନେ।
ଓଁ ହ
ଆଉ ଭୋଜିରେ ଆପଣଙ୍କୁ ଆଉ ସବୁ କଣ ଭଲ ଲାଗେ ଗୁପ୍ ଚୁପ୍ ଛାଡିକି?
କଣ କହିଲେ?
ମୁଁ କହିଲି ଭୋଜି ଖାଇବା ପାଇଁ ମାନେ ଧର ଗୁପ୍ ଚୁପ୍ ଆପଣଙ୍କୁ ଭଲ ଲାଗେ ସେମିତି ଆଉ ସବୁ କୋଉ ଆଇଟମ୍? ଆପଣଙ୍କୁ ଭଲ ଲାଗେ ଖାଇବା ପାଇଁ।
ଭୋ -ଭୋଜି ଆଇଟମ୍ ହେଲେ ଚିଲ୍ଲି ଚିକେନ୍ ଆଉ ଚିଲି ପନିର୍ ହୁଁ ଆଉ ଏମିତି ପାଇସ୍ ଟା ମତେ ଭଲ ଲାଗେ ଟିକେ। ଏମିତି ଆଇସ୍କ୍ରିମ୍ ତ ମତେ ବହୁତ ଭଲ ଲାଗେ ରୁମାଲ ରୁଟି ଖାଇବାକୁ ବି ଭଲ ଲାଗେ। ଏମତି ଆଉ ମି ଠା ଉପରେ ମତେ ରସଗୋଲା ଆଉ ଗୋଲାପ ଜାମୁ, ଷ୍ଟିମ୍, ସୁ ଟିକେ ଭଲ ଲାଗେ ଖାଇବାକୁ।
ହୁଁ।
ବେଶୀ ମିଠା ଖାଇବିନି ଅଳ୍ପ ଖାଇବି, ଆପଣଙ୍କ ଆଡେ ବର୍ଷା ଆସିଲାଣି ନା?
ବର୍ଷା ବହୁତ୍ ଅନ୍ଧାର କରିକି ଆସିଲାଣି ବହୁତ୍ ଜୋରରେ।
ହଁ, ଆମ ଆଡେ ବି ଆସିଲାଣି ଲାଗିଲାଣି ଏନିଆ ଛେଚିଦବ ବସିକିନା ଆଉ।
ହଁ ପା ବହୁତ୍ ଜୋରରେ ପୁରା ଅନ୍ଧାର କରିକି ରଖିଛି ବହୁତ ଜୋରରେ ଚିଉଳି ମାନେ କେଜାଣି ବର୍ଷା ତ
ଜୋର ସୋରରେ ବର୍ଷା ଆସିଲାଣି ଲାଗୁଚି ବର୍ଷା ଏଇନି ଜୋର ସୋରରେ ହେଇଯିବ ମୁଁ ରଖୁଛି ଫୋନ୍।
ହଁ ହଉ ଆପଣ ଯାଆନ୍ତୁ।